ହ୍ୟାଲୋ
କୋଢି ଅଛୁ
ଏଇ ଛକରେ ବସିୁଥିଲ ସାଙ୍ଗମାନଙ୍କ ସହିତ
ଛାଟ ଉପରେ ଓହୋ ତମେ ଯୋ ମଣ୍ଡପ ସିଡି ଅଛୁ ଓହୋ ହଁ ହଁ ଜାଣିବି ଜଣିିବି।
ହ
ଜିମି ସେଢିକି? ଜିମି ସେଥିକି?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
। । ଆଉଟେ ପରେ ନହେଲେ ଯିବି ଆଉ।
ହୁଁ ହୁଁ ତୁ ସେଠିକି ଅଇଲେ ମତେ କଲ୍ କରିବୁ ଆଉ।
ହଁ।
ଜଗନ୍ନା ଟା ଆଜି ପଳେଇଲା ବୋଧେ?
ଜଗନ ନା ତ ଯାଇନିର ଯାଇନିବା ପିଲା ଘରେ। ନା ପଳେଇଲା।
କେତେବେଳେ ଦେଖିଥିଲୁ?
ମୁଁ ଦେଖିଲା ସକାଳଠୁ
ନା ନା ପଳେଇଛିି ତ ଗାଡି ନ ଆମ ଯାଇଥିଲି।
ହଁ ଭୋଜି ଟା ।
ଭୋଜି ଭୋଜି ଅଛି।
ସେ ତ ଥିଲା ହେତଳେ ନା ମ । ଆମ ପୁଅସି ମତେ କହିଲା।
କହିଲା
ମୁଁ ଯୋଉ ପିଣ୍ଟୁ ନୁହୁଁ ନା
ହୁଁ ହୁଁ।
ତିଆସ କହିଲ ଜଗନ୍ନାଥ ଥିଲା ଘରେ ତାକୁ ତ କାମ କଣ କରାଇଲେ ସେଟା ମୁଁ ଖସିକି ପଳେଇଆଇଲିି
ଓହୋ।
ଥିଲା ତ ସେ ପଳେଇଗ ପଳେଇଗନ ତାର।
ହଁ ହଁ।
ଆଉ ଏନା କଉଠି?
ଏଇ ଘରେ ଶୋଇଛି।
ଏ ଗରମ ହଉଛି ଭାରି ଅଥର ନେ
ନାଁଦ ଗରମ ରେ ବାହାରି ହୋଉନି। ।
ନା ନା ଆଉ ଫଟୋ ଉଠେଇଥିଲ?
ନା ଫଟୋ ଉଠେଇବା କୁ ସିଆଡେ ଯାଇନୁ।
ହୁଁ।
ଘନ ତ ଡାକିବିନି ଘର। ଦେଢ଼ହୁଁ।
ହଁ।
ଘଲେକ ଡାକିବି ତୁ ଆସିବୁ ଆଉ ମେେ କିଲେ କମତି ଆସିବୁ।
ସବୁ ହମି ବେଳେ ବେଳେ ସକାଳେ ଯମି ଆଉ।
କ କହିଲୁ।
ବେଳେଳେ ସକାଳେ।
ହଁ ହଁ ସେଇଆ କର।
ହ ର ରଥ ଯଥ ପୁରୀ ଯିବା ଆଉ ଏଥ ରଥ ତ। ପୁରୀ ଯିବା ଆଉ।
ରାଥାତ୍ରା ତତାର ପଡୁଛି।
ରଥ ଅଛି ସାତ ତାରିଖ ନା କେତେ ତାରିଖ ପଢଚିବା।
ଜୁଲାଇ ଚାରି। ସେ ମୁଁ କ ମୋର ମନ ନାହିଁ ଦେଖିନି କ୍ୟାଲେଣ୍ଡର।
ହ ତ ସାତ ତି ପଡୁଛି ଆଣ।
ମୁଁ କ୍ୟାଲେଣ୍ଡର ଦେଖିନି ଦେଖିନ।
ହ ଓ ହୋ।
ଦେଖିବା ଦେଖି ଯାଇ ତେବେ ଯିବା ଆଉ।
ନା ଦେଖ ଦେଖିନଥିବ କ୍ୟାଲେଣ୍ଡର ଆଉ।
ବାହୁଡ଼ା ବି ପନ୍ଦର।
ସେଇଆ ହେଇଥିବ।
ଆଉ କିଏ କିଏ ଯିବ।
ସେ କହୁଥିଲା ସାଙ୍ଗ ପିଲା ଆଉ ଯିବେ ବୋଲିକି।
ବାପି ଭାଇ ଯିବ ବୋଳି।
କା ଆ।
ବାପିରେ ଯିବେ ଗୋଡି।
ହଁ କହୁଥିଲା ତ ଯିବା ପାଇଁ।
କଣ କହିଲୁ?
ବାପି କହୁଥିଲା ଯିବା ପାଇଁ। ଲପ ନା ମନା କରିଦେଲା ଏବେ ଯିବାନି ଫାଙ୍କା ଟାଇମରେ ଯିବା।
ରଥଯାତ୍ରାରେ ଯୋଉ ଭିଡ ଆମେ ଯୋ ଯାଇଥିଲୁ କହନା କହନା ଯୋଉ ଭିଡ। ଆଉ ବହୁତ କଷ୍ଟରେ ପୁରା ଯାଇ ଠାକୁରଙ୍କ ଦର୍ଶନ। ଦର୍ଶନ କରିକି ଆଗରେ ବା ଟାଣିକି ଆଇଲୁ ରଥ।
ସେଇ ଯାଇକି କଣ ଫାଙ୍କା ରହିଯିବା ଆଉ।
ହୁଁ ଫାଙ୍କାରେ ସବୁଠୁ ବଢ଼ିଆ ଠାକୁରଙ୍କ ଦର୍ଶନ କରିିପାରିବେ, ସବୁ କରିପାରିବେ ହୁଁ। ଫାଙ୍କାରେ ଯିବା।
ଆ
ଗଲେ ମତେ କହିବୁ ଦି ଜଣ ପଳେଇଵା।
ହଁ ଯିବା ନୂଆ ବର୍ଷ
ହୁଁ ହୁଁ ନୂଆ ବର୍ଷ, ଯିବା ଆଉ,
ଏବେ ଫାଙ୍କା ନଥିବ ନୂଆ ବର୍ଷରେ ଯିବା।
ଦି ଦିନ ଭଳିଆ ଯିବା।
ହୁଁ
ସେଆ କରିଵା ଆଉ।
ତମ ଗାଁରେ ରଥ ହୁଏନା କ'ଣ?
ଆମର ସମାରୋହ ହେବେ।
ଆମର ତ ହୁଏ ତମର ହୁଏ ନା କ'ଣ?
ନା ନା ଆମର ଆମର କଣ ଠାକୁର ମନ୍ଦିର ଅଛି। ହୁଁ ସେଟାରେ ନାଇ ଵା
ଆଉ ଏଟି କଣ ଏଟା ତାଙ୍କ ଶନି ମଣ୍ଡପ ନୁହଁ ନା।
ହଁ
ଓହୋ ବାଟେ ସେଇଟା ତମ ମନ୍ଦିର ନା।
ହୁଁ ଭଲ ଗନି ମଧ୍ୟ କଲ କରିବି ଯିବା ଆଉ।
ହଁ।
ଏଇନା କୋଉଠି ଅଛୁ କୋଉଠି?
ରଜରେ ତମର ବର୍ଷା ହେଇଚି ନା ହେଇନି?
ହଁ
ବର୍ଷା ହେଇଥିଲା?
ହଁ ହେଇଥିଲା ତମ ସେପଟେ ହେଇନଥିଲା କି?
ଆମ ଆଡେ ଫାଷ୍ଟ୍ ରଜ ଦିନ ହେଇଥିଲା କାଲି ପିଡି ହେଇଥିଲା।
ଆଁ
ଓହୋ ଆମ ଆଡେ ବି ସେୟା।
କାଲି ସେଣେ ବି ହୋଇଥିଲା?
ବର୍ଷା
କେତେଟାରେ ହେଇଥିଲା ମେଘ?
ଅଗଟା ଜରି,
ହଁ